ବନ୍ଧୁ ନମସ୍କାର।
ବନ୍ଧୁ ଜୟ ଜଗନ୍ନାଥ।
ଜୟ ଜାଗନ୍ନାଥ ବନ୍ଧୁ।
ବନ୍ଧୁ ଆଉ ଦେହ ପା ଭଲ?
ହଁ ଜଗନ୍ନାଥଙ୍କ କୃପାରୁ ଭଲରେ।
ଆଉ ଘରେ ସବୁ ଭଲ ଅଛନ୍ତି ବନ୍ଧୁ?
ହଁ ବନ୍ଧୁ ସମସ୍ତେ ଭଲରେ, ସୁଖରେ, ନିରାପଦାରେ ଅଛନ୍ତି।
ଆଉ ବନ୍ଧୁ ଦେହ ପା ସମସ୍ତଙ୍କର ଭଲ ଅଛି?
ହଁ ଭଲ। ଟିକେ ମାଆଙ୍କର ତ ସେ ଯୋଉ ଆଣ୍ଠୁ ଗଣ୍ଠି ସେ ଯୋଉ ବ୍ୟଥା ହଉଛି। ଆଉ ଔଷଧ ଜା ଜାରି ରଖିଛନ୍ତି ଆ ହଁ।
ବୟସ ହେଲେ ଆଣ୍ଠୁ ଗଣ୍ଠି ଯ-ଯନ୍ତ୍ରଣା ହବ ଆଉ।
ହଁ ବହୁତ ଆଡୁ ଔଷଧ ଆଣିକି ମୁଁ ଦେଲିନି। ଦେଖେଇଲିଣି କଣ କରିବା, ସେ କହୁଚନ୍ତି ଯୋଉ ଆମର ଯୋଉ ହାଡରେ ଯୋଉ ଯୋଉ ଅଂଶ ଯୋଉ ରସ ଥାଏ ଯୋଉ ଆମର
ଆଜ୍ଞା ବନ୍ଧୁ।
ଯାହାଦ୍ବାରା ଯୋଉ ଚଳପ୍ରଚଳ ସ ସହଜ ଆଉ ସରଳ ହୋଇଥାଏ, ସେ ଯୋଉ ରସଗୁଡ଼ାକ ତାଙ୍କର ଶୁଖିଗଲାଣି।
ହଁ ବୟସ ହେଲେ ସେଇଆ ହ କଁ କରିଆ।
ହଁ ହଁ ସେଥିପାଇଁ ତାଙ୍କର ସେ ଯୋଉ ଆଣ୍ଠୁ ବ୍ୟାଥା ହଉଛି।
ମାଆଙ୍କୁ ଟିକେ କହିବ ସବୁ ସବୁବେଳେ ଟିକେ ଆଣିକି ବେଶୀ ଔଷଧର ଯେ କରିବେନି। ଆୟୁର୍ବେଦିକ୍ ଟ୍ରିଟମେଣ୍ଟ ଟିକେ କରିବେ ଆଉ।
ଆୟୁର୍ବେଦିକ ତ କରୁଛି ହଁ ଆୟୁର୍ବେଦିକ ଉପଚାର ଏବେ କରୁଛୁ। ମୁଁ ଔଷଧ ଏ ଯୋଉ ଗୋଟେ ତେଲ ମାଲିସ୍ କରେ। ଲଗାଏ କଣ କରିବା ଆଉ ଏମିତି ଆଉ ଦୁଃଖେ ସୁଖେ
ବୟସ ହେଲେ ଆଉ
ହଁ ଦୁଃଖେ ସୁଖେ ଚାଲିଚୁ ଆଉ।
ଡ୍ରେସ କଣ କିଣା କିିଣି କଲେଣି ରଜ ପାଇଁ?
ହଁ ଏଇ ଯୋଉ ଘର କାମ ଟିକେ ପଇଲା ବେଳୁ ହଁ ଟିକେ
କେଜାଣି ମୁଁ ବା ଏଇ କଲିକତା ରୁ ଫେରୁଚି ଏବେ।
ଓହୋ ବନ୍ଧୁ କୁଆଡେ ଯାଇଥିଲେ ବୋଧେ?
କଲିକତାରୁ ଫେରୁଚି।
କୁଆଡେ ଯାଇଥିଲେ ବୋଧେ କଣ ଆଣିବା ପାଇଁ କଲିକତା?
ହଁ ପା ଏଇ ଆମର କଣ କହିଲ ଆମର ଗୋଟେ ଦା ଦାଦାଙ୍କର ଗୋଟେ ଅଛି ଆମର ଯୋଉ ଡ୍ରେସ ଦୋକାନ ବୁଝିପାରୁଚ କି?
ଆଜ୍ଞା ବନ୍ଧୁ ବଢିଆ ହେଲା ଆଉ।
ଅଁ ସିଏ ଲୁଗା ଦୋକାନ ଗୋଟେ ଅଛି। ରଜ ପାଇଁ ଦାଦାଙ୍କର ଅଫର ଲଗେଇଥିଲେ। ବୁଝିଲ କି ଆଉ ଅଫରରେ ଅଫରରେ ବହୁତ୍ କିଛି ସାମଗ୍ରୀ ଆମର ବିକ୍ରି ହେଲା ଆମେ ସବୁ କ ସମସ୍ତେ ଖୁସି ହେଲୁ। ଆଉ ସେଥିପାଇଁ ଦାଦା କହିଲେ ଅଧିକ ଆଉ ସାମଗ୍ରୀ ଆଣିବା ପାଇଁ ସେଥିପାଇଁ ମୁଁ ବର୍ତ୍ତମାନ କଲିକତାରୁ ହେଇ ଫେରୁଛି ଜିନିଷ ପତ୍ର ନେଇକି ଆଉ
ଆଜ୍ଞା ବନ୍ଧୁ ବାଟରେ ଅଛନ୍ତି ନା
ହଁ ବାଟରେ ଏଇ ଫେରୁଛି ଏବେ ଏଇ
ଆଉ ବନ୍ଧୁ କଷ୍ଟ ନକଲେ କିଛି ହବନି ବନ୍ଧୁ
ହଁ ହଁ କଷ୍ଟ କଲେ ସିନା ଆମେ ଫଳ ପାଇବା ଆଉ ଫଳର ଆଶା ରଖିବି କାମ କଲେ ଫଳ ଫଳ ମିଳିବନି।
ନା ବନ୍ଧୁ ଭଗବାନ କହିଛନ୍ତି କର୍ମ କରିଚାଲ। ଫଳ ମୁଁ ତୁମକୁ ଦେବି ହଁ। ଫଳକୁ ଅନେଇଲେ କିଛି ହବନି।
ହଁ ସୀଏ ଯେଉ ଏବେ ଟିକେ ରଜ ଟାଇଁ ପାଇଁ ଟାଇମ୍ ତ ସେ ଯେତିକି ଆମର ଯୋଉ ଆମର ଥିଲା। ଆମର ଗୋଦାମରେ ଯେତିକି ଯୋଉ ଆମର ସାମଗ୍ରୀ ଥିଲା ସବୁ ସାମଗ୍ରୀ ବିକ୍ରି ହୋଇଗଲା। ପ୍ରାୟ ସାମଗ୍ରୀ ବିକ୍ରି ହେଇଗଲା। ଆଉ ସେଥିପାଇଁ ଦାଦା କହିଲେ ଆଉ ଗୋଦାମରେ ତ ଫାଙ୍କା ହେଇଗଲାଣିି ଯାଅ ନେଇ ଆଣିବ କଲିକତା ରୁ କଲିକତାରୁ ଟିକେ ଆମର କମ୍ ଦାମ୍ ରେ ଟିକେ ଭଲ ଜିନିଷ ମିଳେ ବୁଝିଲ କି
ଆଜ୍ଞା ବନ୍ଧୁ
ହଁ
ହ
ଆଉ ଆମର ପା ଆମର ପା ଦୋକାନ ନା କ ଜାଣିଛନ ନା।
କଣ ଦୋକାନ ନା ବନ୍ଧୁ।
ମା ସନ୍ତୋଷୀ ଆମର ଯଉ ମ୍ୟାଚିଂ ସେଣ୍ଟର୍
ଓ ମା ସନ୍ତୋଷୀ ମ୍ୟାଚିଗଂ ସେଣ୍ଟର ଓ ସନ୍ତୋଷୀ ମାଁ କୁ ଆପଣ ଟିକେ ବେଶୀ ମାନନ୍ତି ବୋଧେ।
ହଁ ମାଙ୍କ ନାଁ ଗୋଟେ ଗୋଟେ ମନକୁ ଆସିଲା ଗୋଟେ ଦେଇଦେଲୁ ଆଉ।
ଆ ବନ୍ଧୁ ବଢିଆ ଆଉ। ଭଗବାନଙ୍କ ନାଁ ରଖିଲେ ଭଲ। ଏଇ ଘର ଲୋକଙ୍କ ନାଁ ଘର ଇଏ ଦେଲେ କଣ। ଭଗବାନଙ୍କ ନାଁ ଦେଲେ ଗୋଟେ ଶୁଭ ଦୋକାନ ରେ।
ଆଗରୁ ସବୁ ପିଲା ମାନଙ୍କ ଯୋଉ ସବୁନାକରଣ କରାଯାଏ ଦିଅନ୍ତି। ଜଗନ୍ନାଥ, ଗୋପାଳ, କୃଷ୍ଣ। କାହ୍ନା, ରାଧା, ଏମିତି ସବୁ ନାଁ ଦିଅନ୍ତି ନି। ହଁ। ସବୁ କ ପାଇଁ ନା ଶେଷ କାଳରେ ଯେମିତି ଶେଷ କାଳରେ ଯେମିତି ହଁ ଗୋଟେ ହରିନାମ ସବୁବେଳେ ପାଟିରେ ଦଉଥିବା। ଠାକୁରଙ୍କ ନାଁ ଗୋଟେ କିଏ ଗୋଟେ ଡାକୁଥିବ ସମସ୍ତେ ଡକିଲେ ଏ ହରି ଶୁଣିଲୁ। ଏ ରାମ ଶୁଣିଲୁ। ବୁଝିଲ କି।
ହଁ ବନ୍ଧୁ କ ପାଇଁ କିନା ଆଉ ଯେତେବେଳେ ଯଦି ଠାକୁରଙ୍କ ନାଁ ବି ନ ଡାକି ପାରିଲ ସମୟ ନ ମିଳିଲେ ତୁମେ ଏଇ ଠାକୁର ନାଁ ରଖିଦେଲେ ଯାହାର ବି ଡାକ। ଦେଖି ପାରିବ ଲାଷ୍ଟ ବେଳକୁ ମଲା ବେଳକୁ ତାଙ୍କ ପୁଅ ନାଁରେ ବି ଡାକି ଡାକିଲେବି ବି ସେ ଠାକୁରଙ୍କ ନାଁ ଜପିକି ମନରେ ଆସିଯିବ।
ହଁ ସେଇ ତ ହେଲା ଜିନିଷ ଏବେ କିନ୍ତୁ ଲୋକମାନଙ୍କୁ ସେଇଟା ଫ୍ୟାସନ ବାହାରୁଛି। ରସନ, ରମିୟ। ଜଲିଏଟେ କେତେ କଣ ନା ସବୁ ଦଉଛନ୍ତି।
ଲୋକମାନଙ୍କର ଆଉ।
ହଁ ହଁ।
ଆଉ କିଏ ଭଗବାନଙ୍କୁ ବିଶ୍ଵାସ କରୁନାହାଁନ୍ତି। ଏବେ ତ ଖରାପ କାମ ବହୁତୁ ଚାଲିଛି କଁ କରିବା।
ହୁଁ ହୁଁ। କଳି କାଳ ଭାଇ ଘୋର କଳି କାଳ।
ଆଉ କଁ କରିବା ଲୋକମାନେ ତ ବଦଳି ଗଲେଣି ଲୋକମାନେ ହିଂସ ହେଇଗଲେଣି। ମଣିଷ ଜିଜ ଜୀବନ ଆମର ଭଗବାନ ଭଲ କରିବାକୁ ଦେଇଛନ୍ତି ଲୋକମାନଙ୍କ ପାଇଁ। କି ଦୁନିଆର ଭଲ କରିବା ରେ। ଆମେ କେତେ ଭଲ କର୍ମ କରିକି।
କାଲି ମୁଁ ଭାଇ ଗୋଟେ ଭିଡିଓ ଭିଡିଓ ଟେ ଦେଖିଲି ମାନେ ମତେ ଏତେ ଖରାପ ଲାଗିଲାଯେ ବିସ୍ୱାଶ କରିବନି। ଗୋଟେ ଆମର ଯୋଉ ବ୍ୟାୟାମ ପ୍ରାପ୍ତ ଜଣେ ଆମର ଜଣେ ସି ଯୋଉ ଶିକ୍ଷାଯାତ୍ରି ବୁଝିଲ କି।
ହଁ ବନ୍ଧୁ।
ଏ ଯୋଉ ଜିମ୍ ଟ୍ରେନର ଯାହାକୁ କରୁନାହାଁନ୍ତି।
ଆଜ୍ଞା ବନ୍ଧୁ।
ସିଏ ତାଙ୍କ ପିଲା ମଙ୍କୁ ସେଠି ତାଲିମି ଦେଉଥିଲେ। ପଛପଟରୁ ମୋଟର ସାଇକେଲ ରେ ଦି ଜଣ ଲୋକ ଆଇଲେ ପଛଟୁ ଗୋଟ ଲୋକଟେ ଓହ୍ଲାଇଲା ତାଙ୍କୁ। ସାଙ୍ଗେ ସାଙ୍ଗେ ସେଇଠି ଗୁଳ କରି ମାରିଦେଲେ।।
ଇଏ ବନ୍ଧୁ ଇଏ ସବୁ ଭଲ ନୁହେଁ ଇଏ ଘୋର କଳିିକାଳ।
କଣ ତାର କଣ ବୃଦ୍ଧି ବିଚାରିଲାଣି କଣ ତାର ଆଗରୁ କୋଉ ଶତ୍ରୁତା ଥିଲା କୋଉ ରାଗ ରୁଷା ଥିଲା। ତାଙ୍କୁ ଗୁଳିି କରିଦେଲା ମାରିଦେଲେ କଣ ସେ।
ଆଉ ବନ୍ଧୁ ଗୋଟେ କଥା କହିବି। ଆମେ କେତେ ଭଲ କର୍ମ କରିକି ଆଗରୁ ସେଥିପାଇଁ ଭଗବାନ ଆମକୁ ମଣିଷ ଜୀବନ ଦେଲେ।
ହଁ। ଲୋକେ ବୁଝିପାରୁନାହାନ୍ତି ଲୋକ କହୁଛନ୍ତି। ମଣିଷ କ ଜୀବନ ପାଇଛୁ ଆମେ ଶ୍ରେଷ୍ଠ ଜୀବନ ପାଇଛୁ ଶ୍ରେଷ୍ ଶେଷ୍ଠ ଜୀବନ କିନ୍ତୁ ସେଇ ଯେଉଁ ଶ୍ରେଷ୍ଠତାର ସେ ଶ୍ରେଷ୍ଠ ତା ବୁଝିାପାରୁନାହାନ୍ତି।
ବୁଝି ପାରୁନାହାନ୍ତି ନିହାତି ନିହାତି ବନ୍ଧୁ।
ହୁଁ। ଆଉ ସେଇ କଲି। ହଁ କଳି ଯୁଗ ବହୁତ ମାନେ ଇଏ ହେଲାଣି ହୁଁ।
ଘୋର କଳିକାଳ ଇଏ ସବୁ।
ସିଏ ଯୋଉ ତାକୁ ଗୁଳି ମାରି ଦେଇ ଗଲା ସିଏ କଁ ଶାନ୍ତିରେ ରହିପାରିବ ତାର
ନା ଜମା ନୁହଁ ବନ୍ଧୁ।
ହୁଁ। ସେ ପୁଣି କମ ବୟସର ପିଲା ଟେ ପଚିଶ ବର୍ଷ କି ଛବିଶ ବର୍ଷ ହବ।
ଆଜ୍ଞା ଆଜ୍ଞା ବନ୍ଧୁ।
ମାନେ ଭାବ ତା ଭବିଷ୍ୟତ ସିଏ ଯଦି। ଭାବ ସେ ଯଦି ବିବାହିତ ବିବାହ କରିଥିବ ତାଙ୍କ କୋଉଭଳି ତାଙ୍କର ପରିସ୍ଥିତି ତାଙ୍କର କଣ ହବ?
ଆଉ ବନ୍ଧୁ ସେ ବି ଭାବିଲାନି ଯୋଉ ଲୋକଟି ଗୁଳି। କଲା ସେ ମା ବାପା ଙ୍କର ଗୋଟେ ପୁଅ ଯଦି ହେଇଥିବ ତାଙ୍କ ମା ବାପା କଣ କରିବେ ଏବେ?
ହଁ। ସିଏ ବା ତାଙ୍କ ଭବିଷ୍ୟତ ମାନେ ତାଙ୍କ ପିଢିକୁ ପୁରା ସେ ନଷ୍ଟ କରିଦେଲା।
ଆଜ୍ଞା ବନ୍ଧୁ କଁ କରିବା ଏ ଲୋକମାନେ ହିଂସ୍ର ହେଇଗଲେଣି ଏ ଦୁନିଆରେ। କେହି ଭଲ ଚାହୁଁନାହାନ୍ତି ସମସ୍ତେ ସମସ୍ତଙ୍କର ହିଂସାରେ ଜଳୁଛନ୍ତି।
ହଁ ସେ କେହି ବି ଜଣେ ଭାବୁନାହାନ୍ତି ସିଏ ତ ସିଏ ତ ଖୁସିରେ ଅଛି। ସେ ବି ମୁଁ ଖୁସିରେ ରୁହେନି ନାଁ ସିଏ କାଇଁ ଖୁସିରେ ରହିଲା ମୁଁ ତାକୁ ଖୁସିରେ ରଖେଇ ଦେବିନି।
ରଖେଇ ଦେବିନି।
ହୁଁ।
କିନ୍ତୁ ଆମେ ଭଗବାନଙ୍କୁ ଉଁ ଜପିକି ଚାଲିବା ଆଉ।
ହଁ ଆମେ ଆମର କର୍ମ କରିବା। କର୍ମ କରିବା ଯାହା ହବ ହବ ସେଇ ତ କ ହଁ, ସେଇ ତ କର୍ମ ପାଇଁ ହେଇ ଏବେ କଲିକତାରୁ ଆସିଛି ବହୁତ ଗୁଡ଼ିଏ ମାଲ ଆଣିଛି।
ବନ୍ଧୁ ଆଉ ମୁଁ ଆପଣଙ୍କ ଦୋକାନ କୁ ଯିବି ମୁଁ ଡ୍ରେସ ଏପର୍ଯ୍ୟନ୍ତ ଆଣିନି ବନ୍ଧୁ ପୋଷାକ।
ତ ଆପଣଙ୍କ ପାଇଁ ମାନେ ସ୍ଵତନ୍ତ୍ର ଉପହାର ଅଛି ଆସନ୍ତୁ ଆପଣ।
ଆଜ୍ଞା, ବନ୍ଧୁ ଆଜି ତାହେଲେ ଯିବି ଆଉ ଆପଣ ଆସିିକି କେତେବେଳେ ପହଞ୍ଚିବ ବନ୍ଧୁ?
ମୁଁ ଆଜି ପହଞ୍ଚିଲା ବେଳକୁ ତ ସନ୍ଧ୍ୟା ହେଇଯିବ।
ଓହୋ।
ସନ୍ଧ୍ୟା ନୁହେଁ ତଥାପି ହେଇଯିବ ଚାରିଟା ପାଞ୍ଚଟା ହେଇଯିବ।
ତଥାପି ବିକ୍ରି ବଢିଆ ହବ ଆଉ ତିନି ଦିନି ରଜ ଅଛି ବନ୍ଧୁ। ମୁଁ ନିଶ୍ଚୟ ଆଜି ରାତିରେ ଯାଇକି ପହଞ୍ଚିବି।
ଆପଣ ଆସନ୍ତୁ ଆପଣଙ୍କ ପାଇଁ ସବୁବେଳେ ସ୍ଵାଗତ।
ହଁ ବନ୍ଧୁ କଣ କରିବା ଆପଣଙ୍କ ଦୋକାନରୁ ଜିନିଷ ନେଲେ ଆମ ଅ ବନ୍ଧୁ ବନ୍ଧୁତା ଭିତରେ ଭଲ। ସମ୍ପର୍କ ଗୋଟେ ଉ ସୃଷ୍ଟି ହବ ଆଉ ଆମେ ପଦାରୁ ଜିନିଷ ଆଣିଲେ ଲାଭ କଣ ଆମର। ଯଦି ବନ୍ଧୁ ଥାଇକି ବନ୍ଧୁଙ୍କ ଦୋକାନରୁୁ ନ ଆଣିବା
ବାସ୍ ବା ବନ୍ଧୁ ଥାଏ ଯଦି ବନ୍ଧୁ ପାଖରେ ନ ଠିଆ ହେଲା ସେ ବନ୍ଧୁର ଲାଭ କଣ।
ଲାଭ କଣ? ବନ୍ଧୁତା ହିଁ ଶ୍ରେଷ୍ଠ କର୍ମ ଏ ଦୁନିଆରେ। ସମସ୍ତେ ଭଲରେ ଆଜ୍ଞା ବନ୍ଧୁ କୁହନ୍ତୁ।
ଭଗବାନ ଶ୍ରୀକୃଷ୍ଣ ଆଉ ସୁଦାମା ତ ଆମକୁ ଶିଖେଇ ଦେଇଛନ୍ତି ବନ୍ଧୁ ତାର ମହତ୍ୱ କଣ?
କିନ୍ତୁ କିଛି ପିଲା ଅଛନ୍ତି ବନ୍ଧୁତା ଭାଙ୍ଗି ଦଉଛନ୍ତି ଏଠି ଗୋଟେ କଥା କହିକି ଆଉ ଗୋଟେ ଜଣଙ୍କ ପାଖରେ ସେଇ କଥା ଟା ଯାଇକି ଫେରେ କହିକି ଅଲଗା କରିକି ନଷ୍ଟ କରୁଛନ୍ତି ବନ୍ଧୁ ତା।
ହୁଁ। ସେମାନେ ବନ୍ଧୁତାର ମୂଲ୍ୟ ବୁଝାନ୍ତି ସେମାନେ ସ୍ଵାର୍ଥକୁ ବୁଝୁଛନ୍ତି ବୁଝିଲ ନା?
ଆଜ୍ଞା ବନ୍ଧୁ।
ସେ ସ୍ଵାର୍ଥ ଖୋଜୁଛନ୍ତି ସେଥିପାଇଁ ସେ ବନ୍ଧୁତା ବୁଝି ପାରୁନାହାନ୍ତି।
ବନ୍ଧୁ କଣ କରିବା? ପିଲାମାନେ ଯୋଉ ଖରାପ ହେଇଗଲେଣି ଆଉ କଣ କରିବା ବନ୍ଧୁ?
ହୁଁ। ମାନେ ପ୍ରକୃତରେ ବନ୍ଧୁତା କଣ ସେମାନେ ବୁଝୁନାହାନ୍ତି।
ହଁ ବନ୍ଧୁ।
ଜୀବନରେ ବନ୍ଧୁର କେତେ ଗୁରୁତ୍ଵ ଅଛି ସେମାନେ ଜାଣି ପାରୁନାହାନ୍ତି।
ବନ୍ଧୁର ମହତ୍ତ୍ଵ ବି ବହୁତ ଅଛି। କାରଣ କଷ୍ଟରେ କେବଳ ଜଣେ ହିଁ ଠିଆ ହବ ବନ୍ଧୁ। ପ୍ରକୃତ ବନ୍ଧୁ।
ହୁଁ।
ବେଶୀ ବନ୍ଧୁ କରିବା ଭଲ ନୁହଁ ସେ ଜଣେ ଦି ଜଣଙ୍କୁ ବି କରିବ ଭଲ ବନ୍ଧୁ ଟିଏ କରିବ। ଯିଏକି ତମ ଦୁଃଖରେ ବି ଠିଆ ହେଇପାରୁଥିବ ସୁଖରେ ବି ଠିଆ ହେଇ ପାରୁଥିବ।
ସୁଖ ତ ଲକ୍ଷେଠିଆ ହେବେ ଦୁଃଖରେ ଯିଏ ଠିଆ ହେଲା ସେ ହେଲା ବ
ସେଇ ପ୍ରକୃତ ବନ୍ଧୁ ହୁଏ।
ହୁଁ।
ଆଉ ବନ୍ଧୁ ନିଶ୍ଚୟେ ଆଜି ଯି ଆପଣଙ୍କ ଦୋକାନ୍ କୁ ଆମେ ପ ପ୍ର ପ୍ରଦାରର୍ପଣ କରିବୁ।
ନିହାତି ନିହାତି ନିହାତି ମୁଁ ବି ଆଜି ମୋ ସହିତ ଜଣ ବନ୍ଧୁଙ୍କୁ ହିଁ ନେଇକି ଆସି ତ ଏକା ଏତେ ଯାହା ଜିନ୍ଷ ନେଇ ପାରିବିନି ନା ଯେତେ ଇଏ କରିପାରିବିନି।
ମୁଁ ଆଜି ମୋ ସହିତ ଜଣେ ବନ୍ଧୁକୁ ବି ନେଇକି ଆସ୍ଛି ସିଏ ମୋରି ସହିତ ଆଉଚନ୍ତି।
ଓ ଆମ ଭିତରେ ମୁଁ ତାଙ୍କୁ ଜାଣିଛି ବନ୍ଧୁ।
ନା ତମେ ତାଙ୍କୁ ଜାଣିନାହଁ ସେ ଆମ ଘର ପାଖରେ।
ଆପଣଙ୍କ ବନ୍ଧୁ ମାନେ ମୋର ବି ବନ୍ଧୁ।
ହଁ। ସେ ଆମର ବହୁତୁ ମ ମ ଭଲ ମାନେ ତାଙ୍କର ବାଛ ବିଚାର ସେମ୍ତି କିଛି ନାଇଁ। ହଁ ସେ ଆମ ସହ ବହୁତ୍ ବଢିଆ ମୁଁ ତାଙ୍କ ସହିତ ସବୁବେଳେ ମିଶେ ବୁଲେ ତାଙ୍କ ଘରେ ତାଙ୍କ ଘରକୁ ବି ଯାଏ ଖାଏ ପିଏ।
ସିଏ ଆପଣଙ୍କ ଜଣେ
ହୁଁ।
ଙ୍କ କରିବା ଗୋଟେ ଭଲ ବନ୍ଧୁ ରଖ। ଯେ କି ତୁମ ଦୁଃଖରେ ବି ଠିଆ ହେଇପାରିବ ତମ ଘର ପାଖରେ ତ ସେ ନିଶ୍ଚୟ ଆପଣଙ୍କ ପ୍ର କୃତ ବନ୍ଧୁ ହେଇଥିବେ ଆପଣ୍ ଦୁଃଖରେ ବି ଠିଆ ହଉଥିବେ ଆମେ ତ ବ
ଘର ପାଖରେ ବି ମୋର ଆହୁରି ବନ୍ଧୁ ଅଛନ୍ତି କିନ୍ତୁ ସେମାନେ ଅଛନ୍ତି ସ୍ୱର୍ଥ ଲୋଭି ଅଛନ୍ତି।
ଓହୋ ତାଙ୍କର କାମ ପଡିଲେ ଆପଣଙ୍କୁ ପ
ବାସ୍। କାମ ପଡ୍ଲେ ପଚାରନ୍ତି ମୁଁ ହେଇ ଏବେ ତାଙ୍କୁ ପଚାର୍ଲି ଆସ ଟିକେ କଲିକତା ଯିବା ଦାଦାଙ୍କର ଜିନ୍ଷ ଆଣିବା। କହିଲେ ଭାଇ ଆଉ ରଜ ଟା ଆମେ ଆଉ ବୁଲିବୁ ଟିକେ ଆମେ ଟିକେ କାମ୍ ମ ଅଛି ୟା ଘରକୁ ଯିମୁ ତା ଘରୁ ଯିମୁ ବନ୍ଧୁବାନ୍ଧବ ବୁଲିମୁ ଏଠି ଭାର ନେବୁ ମୁ କହିଲି ହଉ ମୁଁ କାହାକୁ ବାଧ୍ୟ୍ୟ କରେନି ମୁଁ ୟାକୁ ଥରେ ଖାଲି ପଚାର୍ଲି ଯିବା କହିଲା ପଚାରୁଛୁ କଣ ଚାଲୁନୁ।
ଏଇ ଏଇତ ଠିକ୍ ବନ୍ଧୁ ଆଉ। ମୁଁ ଜାଣିଲି ଆଉ ଆପଣ ବି ଚିହ୍ନିଥିବେ ଏଇଭଳିଆ।
ଏଇଭଲିଆ। ହଁ। ଆମେ ଗଲୁ ସେଠି ଆମର ଆମେ କଉ କାଲି ସନ୍ଧ୍ୟାରେ ବାହାର୍ଥିଲୁ ଆଜି ହେଇ ଜିନ୍ଷ ନେଇ ଫେରୁଛୁ ଏବେ।
ଓହୋ। ବନ୍ଧୁ ଆଉ ଆପଣ ଆସନ୍ତୁ ଆଉ ନା ଙ୍କ କହୁଛନ୍ତି ବନ୍ଧୁ?
ହଁ ବନ୍ଧୁ ଆମେ ଗଲେ ଆମର ଯୋଉ ଜିନ୍ଷ ସବୁ ବଭିନ୍ନ ପ୍ରକାର ଜିନ୍ଷ ଅଛି ବୁଝିପାଇଲେ? ହଁ ଛୋଟ ପିଲାମାନଙ୍କ ପାଇଁ ବି ଜି ନ୍ଷ ଅଛି ଏକୋଇଶିଆ ପିଲା ଯୋଉ ସେମାନଙ୍କ ପାଇଁ ବି ଜିନ୍ଷ ଅଛି ବଡ ପିଲାଙ୍କ ପାଇଁ ବି ଜିନ୍ଷ ଅଛି। ଅ ବୁଝିଲେବାକି?